ହଁ ମୁଁ କହିଲି ଶୋଇଲଣି କି?
ନା ନା ଶୋଇନି ଏଇ ଫୋନ ଟା ଧରିଥିଲି ଆଉ
ଓହୋ ମୁଁ କଲି ରାତି ହେଲାଣି ତ କାଳେ ଶୋଇସୁଆ ପଡିବଣି ମନେ ପଡିଲା ତ ମୁଁ କହିଲି ଟିକେ ଫୋନ କରେ କଣ କହିଲ?
ମୁଁ ତମେ ଏବେ ଫ୍ରି ହେଲ?
ନା ଫ୍ରୀ ହେଇଥିଲି ସେ ଆଉ କଲ୍ କରିବି ବୋଲି ଭାବୁଛି ସବୁଦିନ ଆଉ କଲ୍ କରି ହଉନି ହଉ ଆଜୀ ମନେ ପଡିଲା ତ ନା ଟିକେ କଲ୍ କରିବା କଣ କରୁଛନ୍ତି ଦେଖିବା ଦେହ ଭଲ ଅଛି ନା?
ହଁ ସବୁ ଭଲ ଠିକ ଠାକ ତମେ ରଜ ଛୁଟି ରେ ଘରକୁ ଆସୁଛ?
ଦେଖିଆ ଘରେ ଛାଡିଲେ ସିନା ଯିବୁ ଘରେ ଘରେ କହିଛି ଦେଖିଆ କଣ କହୁଛନ୍ତି ଆଉ
ହଁ ଆଉ କଣ କରୁଛନ୍ତି? ଛୁଆମାନେ ସବୁ ଭଲ ଆୟୋଜନ କରୁଛ ନ୍ତି ପଡିଆ ଫଡିଆ ସଫା କରିକି ଦୋଳି ଫୋଳି ପାଇଁ କାଠ ପଟା କଟା କଟି ସବୁ ଚାଲିଲାଣି ପଇସା ଫଇସା ସବୁ ଆଦାୟ କରୁଛନ୍ତି ସବୁ ଝିଅ ମାନଙ୍କଠୁ ଛୁଆ ନିଜ ନିଜ ଭିତରେ ତ ଛନ୍ତି ଟିକେ ଭଲ ଭାବରେ କରିବା ପାଇଁ ଯୋଜନା ରଖିଛନ୍ତି ଆଉ ତମକୁ ଫୋନ୍ ଫାନ୍ କରିଥିଲେ ଛୁଆମାନେ?
ହଁ ଫୋନ କରିଥିଲେ ତ ଯିବା ପାଇଁ
ହୁଁ ହୁଁ
ଦେଖିବା କଣ ହଉଛି ଆଉ ବା ରଜ ଟା ତ ନିଜ ଘର ଲୋକମାନଙ୍କ ଠୁ ନେଇ
ହଁ ହଁ
ତ ସେତେ ଛାଡନ୍ତିନି ନା ଦେଖିବା ଗୋଟେ ରଜ କି ଦିଟା ରଜରେ ନ ଯିବାକୁ ପଡିବ ଗୋଟେ ରଜ ଏଠି କରିବାକୁ ପଡିବ ନା ନହେଲେ ଖରାପ ଭାବିବେ ଦେଖିବା କଣ ଭଲ ବାର ବି ପଳୁନଥିବ ଯିବା ପାଇଁ ଦେଖି ଦେଖାକି ଯିବା ଆଉ
ସଵ ବଡକୁ ଦେଖିବାକୁ ପଡିବ ଆ ସାଙ୍ଗସାଥି ଆସିବେ ଥରେ ଆସିଲେ ଟିକେ ଅବଶ୍ୟ ଭେଟ ହେଇଯିବ ଭଲ ହବ କିନ୍ତୁ କଣ କରିବା ସବୁ ଥିବେ ନଣନ୍ଦ ଭଲ ବନ୍ଧୁବାନ୍ଧବ ଯେ ଯୋଉଠି ଥିବେ ସବୁ ଆସିବେ ଆଉ ତ ତାଙ୍କୁ ଦେଖିବାକୁ ପଡିବ ସବୁ ଆଡକୁ କରିବାକୁ ପଡିବ ଆଉ
ଦେଖିବା ତାପରେ ଦେହ ପା ବି ଭଲ ଥିବା ଦକାରେ ଦେହ ଯଦି ଭଲ ଥିବ ଦେଖିବା ଆଉ ଯିବାକୁ ତ ଇଚ୍ଛା ଅଛି କିନ୍ତୁ ଘରେ ଛାଡିବା ଦକାରେ ଘରକୁ ହୁ ସେଟା ବି ଏ ବର୍ଷ ଆଉ ଗୋଟେ ଦିନ ଆଜି ପଡୁଚି ଆଇଁଷବାର ତ ସେଟା ବି ଅମେଇଶା ରହୁଚି କହୁଛନ୍ତି।
ଓ ଛା ଓହୋ
ହୁଁ ତିନି ଦିନି ରଜ ହୁଏ ନା ମଝି ରଜ ତ ସଂକରାନ୍ତିରେ ତ ସେଦିନ ଯା ତି କଣ ମୁଁ ଜାଣିନି ଫାଷ୍ଟ ଯଉଦିନ ଆମର ଆଉ ଗୋଟେ ପୋଗ୍ରାମ ଅଛି ତ ଗୋଟେ ଆଡେ ଯିବା ପାଇଁ ତ ସେଥି ପାଇଁ ମୁଁ ଟିକେ ଭାବିଚି କଣ କଲେ ଭଲ ହବ କଣ କରିବି?
ହଁ ଏ ବର୍ଷ ନହଲେ ଆର ବର୍ଷକୁ ଆସିବା ଆଉ କଣ କରାଯିବ ଦେଖ ଛୁଆ ଦେହ ଆଗ ସ୍ୱାସ୍ଥ୍ୟ ଘର ସବୁ ଦେଖିବାକୁ ପଡିବ ନା ଆଉ
ହୁଁ ହୁଁ
ଚି ବୁଲିକି ଯାଇ ହବ ଆସ ନହେଲେ ଦେଖ ଯୋଉଟା ସୁବିଧା ହଉଚି ତୁମକୁ କରିବ ଆଉ।
ଦେଖିିଆ ଆଉ ଯିବା ପାଇଁ ତ ଇଚ୍ଛା ଅଛି। ଦେଖିଆ କଣ ହଉଚି ତାପରେ ବି ସେଟା ମାନେ ଆମେ ଚାହିଁଲେ ବି ମାନେ ଯିବାଟା ସମ୍ଭବ ଠାକୁର ଯଦି ନ ଚାହିଁବେ ଆମେ କଣ ଯାଇପାରିବା?
କେବେ ନୁହଁ ତାଙ୍କ ବିନା ଅନୁମତିରେ କି ଛି ହେଉନି
ବାସ୍ ଆମେ ଯେତେ ବାଡେ ଦେଖିବ ଯଦି ଆମର ଯିବାର ଯୋଗ ଥିବ ଆମେ ବିନା ପୋଗ୍ରାମ ରେ ବି ଯାଇକି ଯାଇ ଯିବା ଯ ଯୋଉଠିକି ଯିବାର ଥିଵ ଆଉ ଯୋଉଠିକି ଯାଇ ଯିବାର ନ ଯେତେ ବି ଡେଲି ମାଡି ପିଟି ହେବା ଆମେ ଯିବୁ ଆମେ ଯିବୁ ତ ଯାଇ ହୁଏନି ସେଇଭଳିଆ ଆଉ ମୁଁ ସେଥିପାଇଁ କିଛି ମାନେ ଡିସିସନ୍ ରେ ପହଞ୍ଚିନି ଯିବି କି ଯିବିନି ସେ ଟାଇମ ଅଛି ଦେଖିଆ ଯିବାର ଯୋଗ ଥିଲେ ଯିବା ଆଉ। ହଁ ରଜ ପାଇଁ ସ ଜିନିଷ ଆଇଲାଣି
ନା ସପିଙ୍ଗ କିଛି ସରିନି ରିନି ଆମର ଏଠି ଗୋଟେ ନୂଆ ଖୋଲିଚି ବି ହବ କଣ ଗୋଟେ ଖୋଲିଚି କ୍ୟୁ ବଜାର ଥିଲା ତାକୁ ବନ୍ଦ କରିକି ନୂଆ ମାଲିକ ନେଇଯାଇଚି ତ ନୂଆ ଖୋଲିଚି ଯେ ଆମେ ଯାଇଥିଲୁ ଦେଖୁଥୁଲୁ ସବୁ କଣ କେମିତି ରଖୁଚନ୍ତି ସିଏ ବି ସେଇ ସେ ଏମତି ଜିନିଷ କି କିଛି ବ୍ରାଣ୍ଡେଡ ନୁହଁ କିଛି ସେମତି ଅର୍ଡିନାରୀ ବି ନୁହଁ ମିଡିଲ୍ କ୍ଲାସ ଫାମିଲିଙ୍କ ପାଇଁ ଆଉ ଯେମିତି କସ୍ମ ବଜାର ଆମର ସେପଟେ ଛି ସେଇ ଟାଇପ ର ଏପଟେ ବି ଅଛି ଆଉ ଗୋ ଗୋଟେ ନୂଆ ପୁଣି ଖୋଲୁଚି ଲି ଗଲାଣି ବହୁତ ଆମ ଟିକେ ସେ ଟ୍ରେଣ୍ଡ ସ୍ ରୁ ଆଣେ ଟିକେ ଭଲ ବ୍ରାଣ୍ଡ
ବ୍ରାଣ୍ଡ ର ହଁ
ଭଲ ମନ୍ଦ କିଣେ କିନ୍ତୁ କିଛି କିଣା କିିଣି କରିନି ଏଇ ସମ୍ବଲପୁରି ଆଉ ସେଥିପାଇଁ ଆଉ କିଛି କିଣିନି
ଆଉ କିଣିଦବ ନା ଆଉ ଅଳ୍ପ ଦିନ ରହିଲା ତାପରେ ଦୋକାନ ଟିକେ ଭିଡ ହେଇଯିବ।
ହୁଁ
ଟିକେ ଭଲସେ ବାଛିିକି ଆଣିପାରିବନି
ହଁ
ଆମର ବି କିଣାକୁଣି ହେଇନି ଲୋକ ବା ଟିକେ ଭିଡ଼ ହଁ କିଣିବା ତ ଆଉ ରଜ ଥିବ ଅଳ୍ପ ଦିନ ଗଲେ କଣ ଦୋକାନ ସବୁ ଭିଡ଼ ହେଇଯାଇଥାଏ ତମେ ଆଉ ବା ଛି ଏତେ ଭଲ କିଣି ପାରନ୍ତିନି ସେଥିପାଇଁ ତମର କାଳେ କିଣି ସାରିବଣି?
ନା ତମର ପିଠାପଣା କଣ କର?
ଆମର ନା ହଁ ଆମର ଆମର ଟିକେ ଆଇଁଷ ଉପରେ ବେଶୀ ଇଏ ହୁଏ ତଥାପି ପିଠା ପଣା ବି ହବ ନିହାତି ତ କାକରା ହବ ପୋଡ ପିଠା ତ ରଜ ମାନେ ପୋଡ ପିଠା ଟା ଆଗ ଏ ବର୍ଷ ବି ଆରିସା ପିଠା ନଣନ୍ଦ କହିଛନ୍ତି କରିକି ଦବା ପାଇଁ ତାଙ୍କ ଘରୁ କିଛି ଆରିସା ପିଠା କରିକି ଦବା ଏମିତି ଆଉ ତାପରେ ସାଧା ବାର ପଡି ଯାଉଛି ତ ଟିକେ ପନିର କରା ହବ କି ଟିକେ ଆମର ଛତୁ ଏମିତି ଭେଜ୍ ବିରିୟାନୀ ଏମିତି ସବୁ ପ୍ଲାନିଂ ଅଛି କରିବାର ଦେଖିବା କଣ ହଉଛି ଅଛି ଆଉ ଆଉ ବୁଲି ଯିବାର ବି ସେମିତି ଗୋଟେ ରିଲେଟିଭ୍ ଙ୍କ ଘରକୁ କେବେ ଯାଇନୁ ତ ଫାଷ୍ଟ ଟାଇମ୍ ଯିବାର ଅଛି ତାଙ୍କର ଡାକିଛନ୍ତି ତ ଦେଖିବା କଣ ହଉଛି ଆଉ
ହଁ ଯିବ ଆଉ ତମକୁ କୋଉ ଖାଇବାକୁ ଭଲ ଲାଗେ?
କଣ?
କୋଉ ପିଠା ତମକୁ ଖାଇବାକୁ ଭଲ ଲାଗେ?
ମତେ ସବୁ ପିଠା ଭଲ ଲାଗେ ଖାଇବାକୁ ସବୁ ପିଠା ସବୁ ତରକାରୀ ସବୁ ଜିନିଷ ସେମିତି କିଛି ମୁଁ ବାରେନି ନାଇଁ ନାଇଁ ବାରେନି ନୁହେଁ ମାନେ ଟେଷ୍ଟୀ ହେଇଥିବା ଦରକାରେ କିନ୍ତୁ ମୁଁ ସବୁ ଖାଏ। ଜଣେ ଜଣେ କଣ ଅଧା ଭେଜିଟେବୁଲସ ଖାଆନ୍ତିନି କି ଅଧା ପିଠାପଣା ବି ଖାଇବେନି ନାକ ଟେକିବେ ହେଇରା କୁତରା ହେଇନି ମୋର ସେଇଟା ନାହିଁ ମତେ ଯାହା ଯାହାଦବ ଖାଇବି କିନ୍ତୁ ଟିକେ ଭଲ ଲାଗୁଥିବା ଦରକାର ପାଟିକି ଆଉ। ତମେ ସବୁ ଜିନିଷ ଖାଅ ନା?
ହଁ ଆଇଁଷକୁ ଛାଡିକି ମୁଁ ବି ସେ କିଛି ବାରେନି। ଭଲ ମନ୍ଦ ଯାହା ହେଇଥିବ ଖାଇଦିଏ ମୁଁ ଜାଣି ବି ପାରେନା କଣ ହେଇଛି କଣ ନାହିଁ।
ନା ମୁଁ ଜାଣିପାରେ ମତେ ଟିକେ କିଏ ଟେଷ୍ଟ ଟା କମ୍ ଲାଗିଲେ ମତେ ଯାହା ଭଲ ଲାଗେନି ଖାଇବା ପାଇଁ।
ହଁ ମୁଁ ଜାଣିଛି ତମେ ଟିକେ ଖାଇବା ପିଇବାରେ ଭ ଭଲ ନା ସ୍ୱାଦିକର ସମସ୍ତେ ପ୍ରାୟ ସେଇୟା ମୁଁ ତରକାରୀ ପତ୍ର କଲେ ବା ଚାଖି ପାରିବିନି ଲୁଣ କି ଅଲଣା ଜାଣିପାରେନି ବୋଲି ତ ଛାରିଥର ନେଇକି ଚାଖିବି ଜାଣିପାରିବିନି ଠିକ ସେ କଞ୍ଚୁ ଲୁଣିଆ ଟିକେ ହେଇଯିବ। ଏ ସେ ପାଇଁ ଟିକେ ସମସ୍ତଙ୍କୁ କହେ ଟିକେ ଚାଖି ଦିଅ ଟିକେ କିଏ ଦେଖ ତରକାରୀ ଠିକ ଠାକ ହେଇଛି ନା ଏମିତି ଆଉ ଯାହା ଦବ ସେଇୟା ଖାଇଦେବି। କିଛି ନାହିଁ ରାଗ ଟିକେ ବି ଅଧିକ ଖାଇ ଲଙ୍କା ଫଙ୍କା ତେଲ ମସଲା ଟିକେ ଡର ନହଲେ ସାଧା ସିଧା ଉପରେ ଆଉ ମତେ ଜଳପୋଡା ପୋଡି ଆଳୁ ପୋଡା ଟେ ହେଲେ ବି ମୁଁ ଶାନ୍ତି ଭଲ ସେ ଖାଇଦେବି ମୋର କିଛି ଅସୁବିଧା
ହୁଁ ଜଣ ଜଣକୁ ଯାହା ଦବୁ ସେ ସେ ଖାଇଦେବି ତମେ ସେମିତି ଖାଇଦିଅ। ମୁଁ ଟିକେ ମୋର ଟିକେ ଚାରି ପାଞ୍ଚ ଟା ଆଇଟମ ଟିକେ ହେଇଥିଲେ ମତେ ଟିକେ ଭଲ ଲାଗେ ଖାଇବାକୁ।
ହୁଁ ହଁ ଖାଇବା ଉପରେ ସଉକିନିଆ ଥାଆନ୍ତି ଆଉ ମୋ ଶଶୁର ଥିଲେ ସେମ ନ୍ତି ଛଅ ସାତ ପ୍ରକାର ହେଇ ଥିବ ଟିକେ ଗୋଟିଏ ହାତ ମାରି ମାରି ଖାଉଥିବେ ମୋର ଗୋଟିଏ କଣ ମ ଯ ପିଆଜ ଜଳ ଆଳୁ ଟେ ଚକୁଡି ଦେଲେ ବି ମୁଁ ଖାଇଦେବି ମୁଁ ଆଜି ଗୋଟେ ଦିନ ରୁଟି ଖାଇଛି ଖାଲି କିଛି ଖାଇନି ଯେମିତି ହେଲେ ରହିଯିବି ମତେ କିଛି ଜଣା ପଡେନି। ଅବଶ୍ୟ କିନ୍ତୁ ପଖାଳ ସେଠେ ଖାଇଲେ ମୋର ଶାନ୍ତି ପଖାଳ ଆଳୁପୋଡ଼ା ବି ଭଲ ସେଇ ଜିନିଷ ଟା ବେଶୀ ଭଲ ଲାଗେ ଖାଇବା ପାଇଁ।
ହଁ ଆମ ଫ୍ୟାମିଲି ବି ଏମତି କେତେ ଜଣ ଅଛନ୍ତି ସେ ଅଧା ପରିବା ଖାଇବେନି ଜଣେ ଛତୁ ଖାଏନି ବା ଜଣେ ଜହ୍ନେଇ ଖାଏନି ଜଣେ ପୋଟଳ ଖାଏନି ଆ ଛୁଆ ତ ଛାଡ ସିଏ କିଛି ବି ଖାଉନାହାନ୍ତି।
ହଁ ସେଇ ସବୁ ସେଇୟା।
ହ କିନ୍ତୁ ସବୁ ଟା ଖାଇବା କଥା। ପରିବାରେ କ ମୋର କିନ୍ତୁ ସେଇ ସବୁ ମୋର ପସନ୍ଦ ମୁଁ ସବୁ ପରିବା ପତ୍ର ଖାଏ ସବୁ ତରକା
ଭଲ।
ତମେ ଖାଅ ନା ସବୁ? ହଁ ସେମିତି
ମୁଁ ଖାଏ ପନିପରିବା ଉପରେ କୌଣସି ଜିନିଷରେ କି ଛି ମୋର ନାଇଁ କେବଳ ଏଇ ଟିକେ ମଟନ ଆଇଁଷ ନୁହେଁ ହଁ। ଶାଗ ମତେ ଭଲ ଲାଗେ ମୁଁ ଛୁଆ ଦିନେ କଣ ଖାଉନଥିବି କଣ ନାଇଁ ମୁଁ ଜାଣିନି କିନ୍ତୁ ଇ ବର୍ତ୍ତମାନ ମୁଁ ସବୁ କିଛି ଖାଏ ଯେ କୌଣସି ପରିବା ହୋଉ ଯେମିତି ହୋଉ ଖଣ୍ଡେ ଦି ଖଣ୍ଡ ହୋଉ ପଛେ ଖାଇବି ଏମିତି ନୁହେଁ ଯେ କିଛି ଗୋଟେ ଖାଏନା ବାରେ ଏସବୁ ନାହିଁ ଆଉ।
ତମେ କୋଉ ଶାଗଟା ଭଲ ପାଅ?
କଣ କହିଲ।?
ମୁଁ କହିଲି କୋଉ ଶାଗ ଖାଇବାକୁ ଭଲ ପାଅ?
ନା ସେମିତି କିଛି ମୁଁ ଜାଣିପାରେନି ଯାହା ମୁଁ ମୋର ଟିକେ ଏଇ ପ୍ରୋବ୍ଲେମ୍ ମୁଁ କନ୍ ମୁଁ କିଛି ସି କନଫର୍ମ ହେଇପାରେ ନା କୋଉଟା ବେଶୀ ଭଲ ମନ୍ଦ।
ଶାଗ ତ ସବୁ ଭଲ ଲାଗେ ତଥାପି କୋଶଳା ଶାଗ ଭ ଜାଟା ଆ ରାଇଟା
ସେଇଟା ମତେ ଭଲ ଲାଗେ ମୁଁ ଗୋଟେ ଶାଗ ନା ହେଇପାରେ ନା ଭଲ ଲାଗେ ସେ କଣ ହୁଁ ଆଉ। ସୁନସୁନିଆ ଶାଗ ଆଉ କ ଆଣନ୍ତି ମଦରଙ୍ଗା ଶାଗ ଆଉ ବାରମିଶିରି ଆଉ କେ ତେ କଣ ଶାଗ ନାଁ କୁହ
ହୁଁ କଳମ ପୋଇ ସଜନା। ବହୁତ ପ୍ରକାର ଶାଗ ଅଛି ଆଉ।
ବୋଇତାଳୁ ଡଙ୍କ ପତ୍ରରେ ବଢିଆ ଭଜା ହୁଏ ସିଏ ବି ଭାରି ମଧୁର ଲାଗେ ଭାରି ସୁନ୍ଦର ଲାଗେ ମତେ ଶାଗ ଟାଏ ପ୍ରକାର ମୁଁ ଆଗରୁ ବୋଧେ ଛୁଆଦିନେ ମୋର ଯେତିକି ମନେ ଅଛି ମୁଁ ପ୍ରାୟ କିଛି ଖାଏ ନା ବହୁତ କିନ୍ତୁ ବଡ ହେଲା ପରେ ଧିରେ ଧି ସ ବୁ ଜିନିଷ ଖାଇଲି ମୁଁ ନିଜେ ବି ଜାଣିନି କେବେ ସବୁ ଖାଇଚି କିନ୍ତୁ
ହୁଁ ଭଲ କଥା ଆଉ। ହୋଉ ତାହେଲେ ଆଉ କେତେବେଳେ କଥା ହବା।
କଣ ହଁ ଡାକୁଚନ୍ତି ନା?
କଥା ହବା ହଁ।